ଲୋନ
ନମସ୍କାର ଭଉଣୀ କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ମୁଁ ବି ବହୁତ ଭଲ ଅଛି। ଆଉ କଣ ସବୁ ଚାଲିଛି ଏବେ?
ଏବେ ମୁଁ ଛାତ ଉପରେ ବୁଲୁଚି, ତମେ କଣ କରୁଚ?
ମୁଁ ବି ଛାତ ଉପରେ ବୁଲୁଚି, ଆରେ ବା।
ଆଉ ଖାଇଥିଲ କଣ?
ଖାଇନି ଏଇ ରୋଷେଇ ଘରେ ରୋଷେଇ କରୁଥିଲି ବସିକି।
ଆରେ ବା ତମକୁ ରୋଷେଇ ଆସେ?
ହଁ।
କଣ ରୋଷେଇ କରି ଜାଣିଛ?
ମୁଁ କରିଛି ମତେ ଆସେ ଭାତ ଡାଲି, ତରକାରୀ, ଭଜା, ରୁଟି, ଚା ମ୍ୟାଗି, ପାସ୍ତା।
ତାହେଲେ ଦିନେ କେବେ ଆମକୁ ଚଖଉନା ତମ ହାତ ରନ୍ଧା ବନେଇକି।
ଆଛା ହଁ ହଁ। ଜରୁର ମୁଁ ତମ ମାନଙ୍କୁ ସମସ୍ତଙ୍କୁ ତମ ପୁରା ପରିବାର ସହ ଆମ ଘରକୁ ଡାକିବି। ଆସିବ ତ ସମସ୍ତେ।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ କେବେ ଡାକନ୍ତୁ ଆମେ ନିଶ୍ଚିନ୍ତ ଯିବୁ।
ଚି
ହଁ ରଜ ତ ଆସୁଛି ଆଉ ରଜ ର କଣ ତମ ସବୁ ଅ କଣ ସବୁ ଭାବିଛ କେମତି କଣ ରଜକୁ ପାଳିବ କେମିତି କଣ କରିବ? ଟିକେ ରଜ ବିଷୟରେ କିଛି କୁହ ତମ ସେପଟରେ ରଜରେ କଣ ହୁଏ?
ଆମର ସବୁ ବଡ ଆକାର ହୁଏ ଆମ ଗାଁ ରେ ଦୋଳି ପଡେ, ମାନେ ମାନେ ଗଛରେ ଝୁଲା ଦୋଳି ହେଇ ଥାଏ ହଁ ସେ ଦୋଳିରେ ଆମର ସମସ୍ତେ ଖେଳନ୍ତି ହଁ ପଟା ଦୋଳି ମନେ ପଇଲା ପ
ରଜର ତ ସେଇଟା ବହୁତ ପ୍ରସିଦ୍ଧ ଥାଏ ମାନେ ପଟା ଦୋଳି, ସିଡି ଦୋଳି, ଆଉ ପି ପିଠାପଣା ତ ବହୁତ ହୁଏ ଯେମିତିକି ପୋଡପିଠା ହୁଏ ମତେ ପୋଡପିଠା ବହୁତ ପସନ୍ଦ। ତମକୁ?
ମତେ ପୋଡ ପିଠା ଆଉ କାକରା ପିଠା ବହୁତ
ମତେ ପୋଡ ପିଠା ଆଉ ଚକୁଳି ଇଟଲିି ମତେ ବହୁତ ପସନ୍ଦ। ଆଉ ବରା ବି ଛଣା ହେଇଥାଏ ଆମର ତ ଗୋଟେ ନିୟମ ସାଇରେ ଅଛି କଣ ଜାଣିଛ। ଅ ସମସ୍ତଙ୍କ ଘରୁ ବାଣ୍ଟିବା ଆମର ଏଠି ଆଉ ଗୋଟେ ବି ଜିନିଷ ଅଛି। ବହୁତ ବଢିଆ ଜିନିଷ କି ଆମେ ଝିଅ ମାନଙ୍କୁ ପ୍ରାୟତଃ ସମସ୍ତେ ଯାହା ଯାହାର ସମସ୍ତେ ଡାକିବେ।
ହଁ ଆରେ ହଁ ଆମର ବି ଆମର ବି ସମାନ ଆମର ବି ସେମିତି ଅଛି। ଆମ ସାହିରେ ଯେ ଯୋଉ ବାରଟା ତେରଟା ଘର ଅଛି। ରଜ ର ସମସ୍ୟା ଡାକୁ ସକାଳେ ଖରା ବେଳେ ମାନେ ସକାଳୁଳେ ଆଠଟା ବେଳେ ପୁଣି ବାରଟା ବେଳେ ଦିଟା ବେଳେ
ମାନେ ବଢିଆ ମଜା ତ ହୁଏ ମାନେ ଖାଇବା କମ ଥାଏ ଆଉ ହସ ମଜା ହସ ମଜା ହସ ମଜା ବହୁତ ଥାଏ।
ହଁ ସେଇ ଗୋଟେ ମାହୋଲ ତଉ।
ଆଉ ରଜର ରଜର ପୁଣି ଯୋଉ ପାନ ଖାଇ ଯୋଉ ଦୋଳି ଖେଳା ଆସି ଯୋଉ ମଜା
ହଁ ହଁ ଆ ଭଉଣୀ ତମେ ତ ବଢିଆ କଥା କହୁଛ ତା
ଆଉ ଆଉ କୁହ ନା କୁହନା ଆଉ ରଜରେ ତମେ କିଛି କିଣିଲନି ନା କିଣିନା ଡ୍ରେସ ଫ୍ରେସ୍
ହଁ ଭଉଣୀ କି କଥା କହୁଛ ଡ୍ରେସ କିଣିବିନି ନା ମୁଁ ମୋ ଘରର ସ୍ଥାନ ଝିଅ ମୁଁ କିଣିବିନି।
ନା ହଉ ମୁଁ ଏପର୍ଯ୍ୟନ୍ତ କିଣିନି ଯାଇଥିଲ ଆଜି ମାର୍କେଟ ରେ ଭିଡ ଦେଖି ଡ୍ରେସ ପୁରା ବାଛଆ ପଳେଇ ଆଇଲି ଦେଖିକି।
ହଁ ତମେ ଇଏ କରୁନା ଆମର ଏଇଠି ଯୋଉ ଗୋଟେ ନୂଆ ଦୋକାନ ଖୋଲିନି ଦେଖିନ ଗୋଟେ ଅରେଞ୍ଜ କଲର। ମାନେ ଜାଣି ପାରୁଛ ନା ଆମ ଟ ଫାଷ୍ଟ ମୁଣ୍ଡରେ ହଁ ଆରମ୍ଭରେ ପଡ଼ିବ ସେଇଟା।
କେତେବେଳେ ଯାଇକି ନହେଲେ ଆ ଭିତେ ଖରା ବି ହଉଛିି ମତେ ଘରୁ ବାହାରିକି ଇଛ ହଉନି ଚାଟା ଟାଇମରେ କେ କେତେଳେ ଦେଖିବା ଯାଇକି ନହେଲେ ଟିକେ କିଣିନେଲେ ହବ ଆଉ।
କରନି ଶୁଣ ଶୁଣ। ଜମାରୁ ଚାରିଟା ବେଳେ ଯାଉନି ତମେ ଦୋକାନରେ ପଶି ପାରିବନି ଏବେ ସମୟ ରଜ ସମୟ ଯୋଉ ଭିଡ।
ସେଇପାଇଁ ତ ଆଜି ଯାଇଥିଲି ତ ଗୋଟେ ଦୋକାନକୁ ଏତେ ଭିଡ ଥିଲା ତ ମତେ ଭଲ ହେଇନି ମୁଁ ପଳେଇ ଯାଇଲି।
ତମେ ଦ ସକାଳୁ ଟାଇମ ଯ ସେ ଏବେ ରଜ ଟାଇମ ପାଇଁ ସକାଳୁ ଖୋଲି ଦଉଛନ୍ତି ସାଢେ ସାତଟା
ନିଶ୍ଚନ୍ତ ଦେଖିବା କାଲି ଚେଷ୍ଟା କରିବି ଯିବା ପାଇଁ ଆଉ। ହଁ ହଁ ହଁ ଆଉ କଣ ତମେ ଆଜି ରୋଷେଇ କଲ? କଣ ରୋଷେଇ କଲ ଆଜି?
ମୁଁ ଆମର କରଛୁ ରୁଟି ଭଜା ଅଣ୍ଡା ଆମଲେଟ।
ହଉ ଆଜି ତମେ ନନଭେଜ ଖାଅ କି?
ନା ମୁଁ ଖାଉନି ଆମ ଘରେ ଖାଇବେନି ନା।
ହଁ ଘରେ ତମେ ତମେ କେବେ ନନଭେଜ ଖାଅନି ନା ପୁରା ଛାଡି ଦେଇଛ।
ନା ନା ମୁଁ ପୁରା ସାଧା ଅଛି ମୁଁ ଦୀକ୍ଷା ତ ନେଇନି। ଦେଖିବା ନେଇ ସମ୍ଭାଳି ପାରିବିନି ତୁଳସୀ ମାଳ ପକେଇଛି ତ। ସେଥିପାଇଁ ଟିକେ ଟିକେ ନିଜ ହିସାବରେ ରହୁଛି ଆଉ।
ଭଲ ଭଲ ବହୁତ ଭଲ।
ହଁ। ତମେ ତମେ ସାଧନା ହେଇସ?
ନାଇଁ ମୁଁ ସାଧା ନୁହେଁ ମୁଁ ଆଇଁଷ ଖାଏ। କାରଣ ମୁଁ ସାଧା ଥିଲି ପୁଣି ଇଚ୍ଛା କରିକି ଆଇଁଷ ଖାଇଦେଲି। ଆଉ ଜାଣିଛ ଆମ ଏଠି ଆମ ଏଠି ଜାଣିଚ ଆମ ଏଠି ବହୁତ ସାରା ପର୍ବପର୍ବାଣି ପାଳ-ପାଳନ କରାଯାଏ ଜାଣିଚ ନା।
ଅଁ ଗାଁ
ଆଉ ଗୋଟେ କଥା ଶୁଣ ଆଜି ଆମେ ଯାଇଥିଲୁ ଗୋଟେ ଜାଗା କୁ ହେଲା ଆମର ଗୋଟେ ଜାଗା ଛି ଏ ପାଖରେ ଗୋଟେ ଉଁ ଠାକୁର ସ୍ଥାନ ଏତେ ସୁନ୍ଦର ଥିଲା। ଅ ଆମେ ଆମ ସାଇ ପିଲା କିଛି ମିଶିକି ଯାଇଥିଲୁ। ହୁଁ ଯାଇଥିଲୁ ଭଲ ଏଞ୍ଜୟ ମୁଁ ଯେମିତି ଭାବିି ଥିଲି ସେ ଜାଗା ଟା ଏତେଟା ସୁନ୍ଦର ହେଇନଥିଲା କିନ୍ତୁ କାଫି ଭଲ ଥିଲା ପାଖାପାଖି ଠିକ୍ ଠାକ୍ ଥିଲା।
ଆରେ ବିଶ୍ଵାସ କର ଆମର ସମାନ ମାନେ ତମର ଆମର କଥା ସବୁ ମିଶି ଯାଉଚି ଆମ ଗ୍ରାମ ଦେବତୀ ଅ ଛନ୍ତି ହେଲା ଆମ ଘରଠୁ ପାଶହ ମିଟର ଦୂର ହବ।
ହୁଁ।
ଘରେ ଏସିି ଲଗେଇଲେ ବି ସେତିିକି ଥଣ୍ଡା ହଉନଥିବ ତମେ ଯଦି ଯାଇକି ସେ ମନ୍ଦିର ପାଖରେ ବସିଯିବ ଅ ମାନେ ବିଶ୍ୱାସ କର ଦଶ ମିନିଟ୍ ବସି ଯିବ କି ଶାନ୍ତି ହଁ ପୁରା ଫାଙ୍କା ଜାଗା।
ଆ ସେଥିପାଇଁ ବହୁତ ପବନ ଭଲ ଦଉଥିବ ଆଉ।
ହଁ ମା ଙ୍କର ସେଇଟା ଆମ ଗ୍ରାମ ଦେବତୀ ମା ଙ୍କର ଅଛି। ଚି ନା ସେ ଜାଗା ବହୁତ ଶାନ୍ତି ଲାଗିବ ଆମେ ସବୁ ଯାଉ ଚାରି ପାଞ୍ଚ ଜଣ ଛୁଆ ମିଶିକି।
ହଁ।
ଡେଇଁ ନାଚି କୁଦି ନାଚି କୁଦି ରାସ୍ତା ଫାଙ୍କା ଥାଏ ସେପଟେ ଆମର ନାଚି କୁଦିିକି ଯାଉ ବହୁତ ମଜାମସ୍ତି କରିବୁ ସେଠି ବସିବୁ ଯୋଉ ଅଧଘଣ୍ଟେ ବସିବୁ
ଆଉ ମୁଁ ବା ଏଠି ଡେଲି ସଖାଳେ ଜାଣିଚ ଆମର ଏଠି ଗୋଟେ ବାଛୁରୀ ଟେ ତାର ମାନେ କିଏ ଗୋଟେ ଗାଡି ତା ଉପରେ ଚଢେଇ ଦେଇଥିଲା। ମୁଁ ତାକୁ ଦେଖିଥିଲି ଆମେ ତାକୁ ଯାଇକି ଆ ତାର ଟ୍ରିଟମେଣ୍ଟ ଟିକେ କରୁଥିଲୁ ତାକୁ ଆଜି ଗୋଶାଳାକୁ ପଠେଇଦେଲୁ ତାକୁ ଖାଇବାକୁ ଡେଲି ନେଇକି ଦେବି ପାଣି ନେଇକି ଦେବି ପିଇବ ତାକୁ ଆଜି ଗୋଶାଳା କୁ
ହଁ ହଁ ବହୁତ ଭଲ କରିଚ ବହୁତ ଭଲ କାମ ଏଇଟା ଏ ପ୍ରଭୁ
ଆଉ ଆମେ ବି ଯାଉ ଗୋଟେ ଜାଗାକୁ ଏଠି ଆମର ବି ଗୋଟେ ମନ୍ଦି ମନ୍ଦିର ଜାଗାଟା ଟିକେ ଭଲ ଲାଗେ ଶାନ୍ତି ଲାଗେ ଯିବା ପାଇଁ ମୁଁ ସକାଳ ଟାଇମ ଟା ଯାଏ ଗାଧେଇ ସାଧେଇକି। ଗାଧେଇକି ପଳେଇବି ଆସିକି ପୁଣି ଘରେ ଖାଇବି ଆଉ ସଖାଳେ କଣ ଖାଇ
ଆଚ୍ଛା ମୁଁ ସଖାଳେ ଆମର ମାଣ୍ଡିଆ ପିଅନ୍ତି। ଆଉ ରୁଟି ଭଜା, ରୁଟି ତରକାରୀ ଏମତି ଆଉ।
ଭଲ ଆଉ ପଖାଳ ଫଖାଳ ଖାଅ ନା କି ତମେ?
ପଖାଳ ନା ମୁଁ ଖାଉନି ଖାଏ ଖରା ବେଳେ ଟାଇମ ଖାଏ କିନ୍ତୁ ଏବେ କଣ କର ଖାଅ କଣ କରିଆ ବଡ ଲୋକ ତ ହେଇଯାଇଛୁ ଆଉ।
କଣ ବଡ ଲୋକ ମ ପ-ପଖାଳର ମଜା କାଇଁ ଥାଏ ତମେ ଜାଣିପାରୁନା ଆଉ।
ହେ ନା ମ ମୁଁ ମଜା କରୁଥିଲି ନା ବଡ ଲୋକ କଣ ହେଇଯାଇଚୁ କହୁଚ ଏଁ ପଖାଳ ଖାଏ ଖରା ବେଳୁଆ ପଖାଳ ଖାଏ। ପଖାଳ ଶୁଣ ବିଷୟ ମାନେ ତମେ ଖାଲି ମୋ କ-କଥାକୁ ଭାବି ହେବି କି ପୁରା ଶାନ୍ତି ପାଇବ ଠିକ୍ ଅଛି ପଖାଳ ବଢି ଆଳୁ ଦ-ଦଳା ଚୁରା। ହେଲା କିି ବଢି ଚୁରା ଆଳୁ ଟମାଟୋ ଦଳା। ଆଉ ରସୁଣ ପଡିଥିବ ତାର ଯୋଉ ବାସ୍ନା ହଁ। ହଁ ହଁ।
ଆଉ ଗୋ ଦଣିଆ ପତ୍ର ଟିକେ ଚୁନ୍ ଚୁନ୍ କଞ୍ଚା ଲଙ୍କା ଟିକେ ଦଳା ହେଇଥିବ।
ହଁ ଆଉ ଦେଶୀ ଆମ୍ବ ଟା ଥିବ।
ଆ ହଁ ଦେଶୀ ଆମ୍ବ ଟିକେ ଦି ସାଇଡ ରୁ କଟା ହେଇଥିବ। ଟାକୁଆ ବାହାର କରାଇ ଥୁଆ ହେଇଥିବ ନହେଲେ ତା ତାକୁ ଟିକେ ପାଚି ଯାଇଥିବ ତାକୁ ଚୁ ଚୁଚୁମି ଚୁଚୁମି ଖାଇବ ତାର ମଜା ଅଲଗା।
କୋଉଠି ମାନେ ଫାଇଭ ଷ୍ଟାର ହୋଟେଲ କୁ ଗଲେ ତ ମିଳିବନି ଆଉ।
ହଁ ବହୁତ ବଢିଆ ବହୁତ ବଢିଆ ଆଉ ତାଳସଜ ଖାଇଲନା ଖାଇଲନି?
ନା ନା ତାଳସଜ ଆସିଲାଣି ବଜାରକୁ।
ବଜାରକୁ ଆସି ସାରିଲାଣି ବୋଧେ ଆମେ ଖାଇଲୁ ତମେ କଣ ଶୋଇ ପଡିଥିଲ କି।
ଆରେ ମତେ ବହୁତ ଭଲ ଲାଗେ ତାଳସଜ। ଏଇ ଖରା ପାଇଁ ମୁଁ କୁଆଡ଼େ ଯାଉନି ଆଉ ଦେଖି ପାରୁନି। ଆରେ ଠିକ୍ କଥା ତ ଖରା ଦିନ ତାଳସଜ ମୁଁ ଆଉ ଆମ ଗାଁରେ ମୁଁ କାହିଁ କୋଉଠି ଦେଖିବାକୁ ପାଉନି।
ଗଛ ବି ଆମର ଅଛି ଯେ କିନ୍ତୁ ଲୋକ କଣ କହିଲେ ବହୁତ ଡେଙ୍ଗା ଗଛ ନା ତାଳ ଗଛ। ସିଏ ଚଢିବାକୁ ରାଜି ହଉନାହାଁନ୍ତି ମାନେ ତା ଦେହରେ ପୁଣି କାଇ ପିମ୍ପୁଡି କାମୁଡି ଦଉଛି।
ଆଚ୍ଛା ତାଳ ଗଛ କାଇ ପିମ୍ପୁଡ଼ି ରୁହେ।
ଆଉ କାଈ ପିମ୍ପୁଡ଼ି ରୁଟ୍ କିଣି କାମୁଡ଼ି ଦବ ତ ଆଉ କାଈ ଚଟଣି କେବେ ଖାଇଚ?
ନା ନା କିନ୍ତୁ ମୁଁ ଦେଖିଛି ମୁଁ ସୋସିଆଲ ମିଡିଆରେ ଦେଖିଛି ସେ ଜିନିଷ ଟା।
କାଈ ଚଟଣୀ ମୋ ଫ୍ରେଣ୍ଡ୍ ମୋ ସାଙ୍ଗ ମାନେ ଖାଇବାର ମୁଁ ମୁଁ ଖାଇନି ମୋ ସାଙ୍ଗମାନେ ଖାଇବାର କିଛି ମୁଁ ଦେଖିଛି ମତେ କହିଥିଲେ ଖାଇବା ପାଇଁ କିନ୍ ତୁ ମୁଁ ରାଜି ନଥିଲି କାରଣ ମୁଁ ସେଇଟା କେବେ ଖାଇନି ନା। ତ ମତେ ଟିକେ ଅ ଭଲ ଲାଗିଲାନି ଖାଇବା ପାଇଁ।
ଲାଗେନି। ଟିକେ ଭଲ ଲାଗେନି ଆଉ ମୁଁ କେବେ ଖାଇନି ସେ ସବୁ। ମତେ ତାଳସଜ ଖାଇବାକୁଇଛା ହେଲାଣି ତମେ କାହିଁକି କହିଲ। ଆମର ଦିଟା ତାଳସଜା ଅଛି ସେ କିନ୍ତୁ ଆମର ଗୋଟେ କୂଅ ପାଖରେ।
ଯଦି ମିଳୁଥିବ ତମେ ଦେଖ ତମ ମାର୍କେଟ ଯ ମିଳୁଥିବ ନହଲେ ଆଣିକି ଖାଇଦବ କିନ୍ତ ତାର ଅ ଋ ତୁ ତ ଗଲାଣି ଧର ତାଳ ବି ବହୁତ ବଡ ବଡ ହେଇଗଲାଣି ଦେଖ ଯଦି ମିଳୁଥିବ। ଆଣି ଖାଇ ପାରିବ।
ଠିକ ଅଛି ଠିକ ଅଛି ତମେ ଯଦି କହୁଛ ମୁଁ ଯାଇ କାଲି ଦେଖିବି। ଆଉ କଣ ସବୁ ଚାଲିଛି ଏବେ ତମ ଘରେ ସବୁ?
ଘରେ ସବୁ ବହୁତ ଭଲ ଆମର ବି ରୋଷେଇ ଚାଲିଛି ବର୍ତ୍ତମାନ ମମି ଆଉ ମୁଁ ବୋଉ ରୋଷେଇ କରୁଛନ୍ତି ମୁଁ ଏବେ ଛାତ ଉପରେ ବସି ତମ ସହିତ କଥା ହଉଛି ଏଇଆ କଥା ଆଉ। ହଁ ଆଉ ରଜର ରଜ ଯେହେତୁ ରଜ ଘରେ ଘରେ ଘରେ ରଜ ପଶି ଲାଣି ମାନେ ରଜ ଆଉ ବହୁତ ଅଳ୍ପ ଦିନ ରହିଲା ସେଥିପାଇଁ ତାର ବି ପ୍ରୟୋଜନ ତାର ବି ପ୍ରୟୋଜନ ଚାଲିଅଛି।
ବାପ କଁ କହୁଛ ତମେ। ଭଉଣୀ ତମେ ଯୋଉ ସବୁ କହୁ ଚ ମୁଁ ଭାବିଲାଳୁ ମୋ ଦେହ ପୁରା ଫୁଲି ଉଠୁଛି।
ଯା ହଉ ଯା ହଉ ସେତିକି ଖୁସି ଦରକାର।
ଆଉ ଆମ ଘରକୁ ଆ ମୁଁ ଟିକେ ଲେଟ ରୁ ଟିକେ ହଉଛି ଶୋଇବାକୁ ଆମ ଏଇ ବା ରଜ ଏବେ ସବୁ ଆସିଲେ ନା ଘରୁ ବନ୍ଧୁବାନ୍ଧବ ଆମ ଭାଇର ଛୁଆ ମାନେ ସମସ୍ତେ।
ଗୋଟେ ଥର କରେଣ୍ଟ ପଳେଇ ଲାଇନ ପଳେଇଥିଲା ଆମ ଏଠି ତ କଣ ହେଲା ନା ରାତି ସାରା ଆମେ ଅନିଦ୍ରା ହେଇକି ପିଠା କରିଲୁ ପୋଡ ପିଠାର ମଜା ତମେ ଜାଣିଛ କଦଳୀ ପତ୍ରରେ ପୋଡା ହେଇଥିବ ସେ ପିଠା ତା କି ବା
ଆଚ୍ଛା।
ମାନେ ସେଇୟଆକୁ ଆଗରୁ ବହୁତ ଖାଉଥିଲେ ମାନେ ଏବେ ସେ ଜିନିଷ ସବୁ ଉଠିଗଲାଣି ମୁଁ ଟିକେ ଶୁଙ୍ଘିଦେଲି କାର ମୁ ଭବ କରିଦେଲି ସେ ଯୋଉ ପୋଡପିଠର ବାସ୍ନା ମୋ ନା କଦି ଦି ପୁଡାରେ ପଶିଗଲା।
ଆଚ୍ଛା ଆଚ୍ଛା। ହଁ ବାସୁଛି ଆଉ ତମେ ରଜ ପାନ ଖାଇଛ ନା? ରଜପାନ କହ ନା ଆମ ଘର ପାଖରେ ଗୋଟେ ଦୋକାନ ଅଛି। ଆମ ଘର ପାଖରେ ଶୁଣୁନ ଗୋଟେ ଦୋକାନଟେ ଅଛି ଏତେ ବଢିଆ ପାନ ସେ ବନାଏ କମ ଦାମ ରେ ବିଶ୍ୱାସ କଣ ବଢିଆ ବାସେ କିନ୍ତୁଁ ମାନେ ମୁ ବର୍ଷଟା ସାରା ପାନ ଖାଇଏନି କିନ୍ତୁ ସେଇ ସେଇ ତିନି ଦିନ ପକ୍କା ମୁଁ ମାନେ ପାନ ଖାଇବି।
ସେ ଯୋଉ ପାନରେ ପଡିଥିବ ପାନ ମଧୁରୀ ତା ଟିକେ ଚିନି ମିଠା ଆଉ ଗୋଟେ ସବୁ କେତେ ପ୍ରକାର ପାନର ନାଁ ଅଛି ମୁଁ ତ ଜାଣିନାହିଁ। ନହେଲେ କହିଥାନ୍ତି ନାଲି ହଳଦୀ କେତେ କଲର ର ସେ ଯୋଉ ଅ ରଙ୍ଗୀନ ରଙ୍ଗୀନ ମଧୁର ଇଏ କିନ୍ତୁ ଭଲ ଲାଗେ ନ ଯୋଉ ଭଜା ନଡିଆ ଆଉ ଚେରିୀ ଉଁ ଆଉ କିଛି ପାନର ଗୋଟେ କଣ? ଥାଏ ମିଠା ମିଠା କୁହନ୍ତି କି ଜେ ମୁଁ ଜାଣିନି କିନ୍ତୁ ଭଲ ଲାଗେ। ଖାଇବା ପାଇଁ ମୁଁ ସେଇ ରଜ ଟାଇମ ରେ ହିଁ ପାନଟା ତାର ବାସ୍ନା ଅଲଗା ତ ଅ ଚାହିଦା ଅଲଗା ସେଇ ଟାଇମରେ ଆଉ ଆଉ ଅଲଗା ସମୟରେ ସେ ସବୁ ଆମେ ଖାଉନାଁ।
ହଁ ହଁ ଆମେ ଭଉଣୀ ଚାଲନା ଯିବା ଇଏ କରିବା ନା ନା ତମେ ଇଏ କର ହେଲୋ ଆମ ଆମ ଏପଟେ ଆମ ଗାଁରେ ର ଯୋଉଟା ବୋହୁତ ଭଲ ବଡ ଆକାର୍ ରେ ପାଳିତ ହୁଏ। ହେଲା କିି ବୋହୁତ ସାରା ଦୋଳି ବି ପଡିଛି ଆମ ପଡିଆରେ ହଁ। ତମେ ତମ ଭଉଣୀ। ତମ ଭଉଣୀ ମାନେ ଯଦି କିଏ ଥିବେ ତମ ଘରେ ତମେ ଆସିବ ନା ମୁଁ ତମ ଗାଁ ରୁ ମୋର ବି ଆଉ କିଛି ସାଙ୍ଗ ଅଛନ୍ତି ମୁଁ କହିଛି
ଠିକ୍ ଅଛି କହିବ ତି ଆମେ ମିଶିକି ତାହେଲେ ପଳେଇବୁ ଆଉ ତାଙ୍କ ହଁ ସହିତ ମତେ କଥା କରେଇ ଦେବେ ଆଉ ଆମେ ମିଶିକି ପଳେଇବୁ ଆଉ।
ହଁ ଏକାଥରେ ଜଣ ଏକାଥରେ ମିଶିକି ଆସିବ ହେଲା କି ମୁଁ କଥା ହେଇଯିବି ସମସ୍ତ ଆଉ ଥରେ। ତମ ସେ ଆଡେ ମିଶିକି ଆସ ମଜାମସ୍ତି କରିବା ଆଉ ଭଲ ନା। କଣ ତମେ ସେପଟେ ରହୁଛ ମୁଁ ଏପଟେ ରହୁଛି।
ସତ କଥା ଆମେ ବୋହୁତ ମଜା କରିବା।
ହିଁ ପରା ଆମ ଗାଁ ରେ ମୋର ସାଙ୍ଗସାଥି ବୋହୁତ୍ କମ୍ ଅଛନ୍ତି। ମୋ ତ ସାଙ୍ଗସାଥି ସବୁ ତମ ଗାଁରେ ରହିଗଲେ ତମ ଗାଁ ବିଦ୍ୟାଳୟରେ ଯାଇ ପାଠ ପଢଲି ତମ ଗାଁରେ ସବୁ।
ସେ ଆମ ବିଦ୍ୟାଳ ତ ବହୁତ ସାରା ପିଲା ପଢୁଥିଲେ ଆଉ କେତେ ପିଲା କଣ ମୁଁ କଣ ଜାଣିଛି।
ଆରେ ତମର ସେଇପଟେ କେ କେତେ ଅଛନ୍ତି ତମେ ଜାଣିନ ତମେ ଯେମିତି ଜଣେ ସାଙ୍ଗ ସେମିତି ସବୁ ଉତ ଅଛନ୍ତି ନା ଆଉ।
ହଁ ହଁ ହଁ ବୁଝିଲି ସେ ତାଙ୍କ ଘର ସେ ସାଇଡ କୁ ସେ ଯୋଉ ଅଁ ଅଁ କଦଳୀ ଗଛ୍ ଛଅ ବୁଦା ପାଖ ତମ ସ୍ ଏପଟ ଯୋଉ ବାରି ପଡିଛି ହଁ- ହଁ ବୁଝିଲି ହଁ- ହଁ- ହଁ -ହଁ -ହଁ- ହଁ। ମାନେ ଏତେ ଭିତରିଆ ଘର ତାଙ୍କର୍ ସବୁ କହିବା କଥା ନୁହେଁ ମୁଁ ଗୋଟେ ଥର ବା ଯାଇଥିଲି କଣ ପାଇଁ ଗୋଟେ ତ ଆମର ତରକାରୀ ନଥିଲା ଉଁ ଗୋଟେ ଥର କଣ ମୁଁ ସିଆଡୁ ଆଇଲି କଲ୍